ହଁ ହାଲୋ ଛନ୍ଦି
ହଁ ଏଇଠି ବସିଚି ଆଉ।
ଆଉ ଖିଆପିଆ ସବୁ ସରିଗଲାଣି?
ହଁ ଏଖାଇକି ବସିଚି ଆଉ।
ଦେହ ଭଲ ଅଛିନା ସମସ୍ତଙ୍କର?
ହଁ ସେମିତି ଆଉ ଦେହ ଭଲ ଅଛି ମୋରତ ଖରାପ୍ ହଉଚି ମେଡ଼ିସିନ୍ ଖାଉଚି ଆଉ ସବୁଦିନି।
ଆଉ କଣ କୁଆଡ଼େ ସବୁ ବୁଲାବୁଲି କରିକି ଗଲେଣି?
ଆଉ କୁଆଡ଼େ ଆଉ ଯିବା ହେଇ ରଜରେ ଯାହା ବୁଲାବୁଲି କରିଥିଲୁ ଆଉ କୁଆଡ଼େ ଯାଇନୁ ବ ହେଦିନତ ଆଇଲାଣି। ଏ ବର୍ଷାରେ ଦେଖିଆ କୁଆଡ଼େ ଯିବା ସେଇ ରଜରେ ଯାହା ବୁଲାବୁଲି ଆଉ ଆମର ଏଠି ରଜ ଥିଲାବି ବଢିଆ ଆମର ବାଲିଯାତ୍ରା ଯୋଉଠି ହଉଥିଲା ସେଇ ପଡ଼ିଆରେ ଭଲ ରଜ ହଉ ଥିଲା ରଜ ମହୋତ୍ସବ ବାଲିଯାତ୍ରା ଯୋଉଠି ଯୋଉ ପଡ଼ିଆରେ ହଉଥିଲା ସେଇ ପଡ଼ିଆରେ। ବଢ଼ିଆ ହଉଥିଲା ପୁରା ଦୋଳି ଫୋଳି କରାହେଇକି ପିଠା ସବୁ ଆମର ଏଠି ବିକ୍ରି ହଉଥିଲା। ହ ତିଆରି କରାଇକି ପିଠା ସବୁ ବିକ୍ରି ହବ ପୋଡ଼ ପିଠା ମଣ୍ଡା ପିଠା କାକେରା ପିଠା ତାପରେ ଉ ଯୋଉ ଆ ଚ ଚକୁଳି ପିଠା ଇଟିଲି ପିଠା ତାପରେ ଦହିବରା ଏରା ସବୁ ସବୁ ଷ୍ଟଲ୍ ପଡ଼ିଥିଲା ସବୁ ପିଠା ଷ୍ଟଲ୍ ପଡ଼ିଥିଲା। ଦୋଳି ପଡ଼ିଥିଲା ସବୁ ନାଚ ଗୀତ ହଉଥିଲା ପ୍ରୋଗ୍ରାମ ହଉଥିଲା ଗେଷ୍ଟ ମାନେ ଆସିଥିଲେ। ତପରେ ସେପଡ଼ିଆରେ ପୁରା ରଜ ମହୋତ୍ସବ ହଉଥିଲା ଆଉ ଯାଇଥିଲୁ ସେଠିକି ଆଉ ବଢ଼ିଆ ପୁରା ସଜା ହେଇଥିଲା ସବୁ ସେଲଫି ପଏଣ୍ଟ ହେଇଥିଲା ସବୁ ହେଇଥିଲା ବଢିଆ।
ହଁ ଏଠିବି ସେମିତି ହେଇଲା ଆଉ ଆଉ ଏବର୍ଷ ଦେଓଘର ଯାଇନାହାନ୍ତିକି ବୁଲିବା ପାଇଁ?
ନା ଦେଓଘର ଆରବର୍ଷ ଯାଇଥିଲି ଆଉ ଏବର୍ଷ ଯାଇନି।
ଓହୋ। ଆମେ ବି ଏବେ ଯାଇନୁ ଆମେ ଯାଇଥିବୁ ଦି ବର୍ଷ ତଳେ। ଆ ସମସ୍ତେ ସାଙ୍ଗ ହେଇକି ଯାଇଥିଲୁ ଟ୍ରେନରେ। ଆଉ ମିଶିକିନା ଗଲୁ ବହୁତ ମଜା ହେଲା। ଆରେ ଆମେ ସ ଏଠୁ ବାହାରିଲୁ ଚାରିଟା ପାଞ୍ଚଟାରେ ସେଠି ପହଞ୍ଚିଲୁ ସକାଳୁ ଭୋରୁ ସେଇଦିନ ସକାଳେ ଯାଇ ଉଁ ଉଁ ରୁମ୍ ନେଇେ ତାରେ ଫ୍ରେଶ ହେଇ ତାରେ ଗଲୁ ଠାକୁର ଏଠି ଆଶ୍ରମକୁ। ଆଶ୍ରମରେ ବୁଲାବୁଲି କଲୁ ତାପରେ ସେଠି ଦେଖ ଉ ସବୁ ଦେଖିଲୁ। ବୁଲାବୁଲି କରିକି ତାପରେ ଠାକୁରଙ୍କୁ ନିବେଦନ ପାଇଁ ସେଠିକି ଯାଇଥିଲୁ। ସବୁ ପ୍ରକାର କଲୁ ତାପରେ ସନ୍ଧ୍ୟାରେ ତାପରେ ଏ ପୁଣି ସନ୍ଧ୍ୟାରେ ବି ଯାଇଥିଲୁ ସକାଳେ ପ୍ରାର୍ଥନା କରିଥିଲୁ ସନ୍ଧ୍ୟ୲ଳେ ପୁଣି ଯାଇକି ପ୍ରାର୍ଥନା କଲୁ। ଆଉ କରିକି ଆସିକି ତାପରେ ପୁଣି ଖିଆ ପିଆ କରିକି ପୁଣି ପୁର ତାପର ଦିନ ପୁଣି ଆମେ ଯାଇଥିଲୁ ଏପଟେ ଏମିତି ସବୁ ବୁଲାବୁଲି କରିକି ବୈଦ୍ୟନାଥ ହେରିକା ଯାଇଥିଲୁ। ଯୋଉ ସେପଟ ଲାଇନ ସବୁ ବୁଲାବୁଲି କରିକି ଆସିଲୁ ଭଲ ଲାଗିଲା ଜାଗା ସବୁ। ଆଉ, ଆପଣ ଯାଇଥିଲେ କେବେ?
ହଁ, ମୁଁ ଆମେ ଆର ବର୍ଷ ଯାଇଥିଲୁ! ଆର ବର୍ଷ ଯାଇଥିଲୁ ଆମର ଗଲା ବେଳକୁ ଟିକେ ସିଟି ଏପଟ ସେପଟ ହେଲା ଟିକେ କନ ଫର୍ମ ହେଇନଥିଲା। ଫାଙ୍କା ତଥାପି ଆମ ସିଟି ଆମର ପ୍ରାୟ ଅଧା ହେଇଥିଲା ଅଧା ହେଇନଥିଲା ସେ ସିଟ ବା କି ଯଉ ଅଧା ହେଇଥିଲା ସେଇଥିରେ ଆମେ ସବୁ ଆଡଜଷ୍ଟ କରିକି ହଁ ମୁଁ ଗଲୁଭାରି। ହଁ, ଯୋଉ ପହଞ୍ଚିଗଲୁ ଦେଓଭାରି ତାପରେ ଆସିଲା ବେଳକୁ ସବୁ ସିଟ୍ କନ ଫର୍ମ ଥିଲା ଆରାମସେ ବସିକି ଆସିଲୁ କିନ୍ତୁ ଟ୍ରେନ ଲେଟ୍ ହେଇଗଲା ତିନି ଘଣ୍ଟା। ତିନି ଘଣ୍ଟା ଲେଟ୍ ହେଇଗଲା ଆମେ ବସି ବସିକା ତଥାପି ଆରାମ ରେ ମଜା କରି କରିକି ଆଇଲୁ ଆଉ ସିଟ୍ ତ ଥିଲା! ଗଲା ବେଳକୁ ସେମିତି ଆଡଜଷ୍ଟ କରି ପଳେଇଲୁ ତାପରେ ସେଠି ବୁଲିଲୁ ବୈଦ୍ୟନାଥ ଧାମ ଗଲୁ। ଆଶ୍ରମ ବୁଲିଲୁ! ହୁଁ, ତାପରେ ସେଠି ଆହୁରି କେତେ ତିନି ଚାରିଟା ଜାଗା ବୁଲିଲୁ ନନ୍ଦନ ମହନ ଅଛି। ତପବନ ପାହାଡ ଅଛି ତ୍ରିକୁଟି ପାହାଡ ଅଛି ସେଠି ବୁଲିଲୁ ଆମ ଆଶ୍ରମ ବୁଲିଲୁ। ହଁ ଆମର ସବୁ ସବୁ ସ ପ୍ରୋଗ୍ରାମ ହଉଥିଲା ଆଶ୍ରମରେ। ସେ ଠାକୁରଙ୍କର ସେଠି ସବୁ ଦେଖିଲୁ! ଆଉ ବଢିଆ ସେ ବୁଲିକି ରୁମ ନେଇଥିଲୁ ବଢିଆ ସେ ଖାଇ ପିଇକି ବୁଲିକି ପୁଣି ଆସିଲୁ ଆଉ!
ହଁ, ଆମେ ବି ସେମିତି ଯାଇଥିଲୁ ଏବେ? ବୁଲା ବୁଲି କଲୁ ତ୍ରିକୁଟ ଯାଇଥିଲୁ ଯେ ସେ ତ୍ରୀକୁଟିରେ ହେଟି କଣ ବନ୍ଦ ଅଛି ଏବେ! ମନା କଲେ ସେଠିକି ଯାଅନି!
ନାଇଁ ତ୍ରିକୁଟୁ ଆମେ ତଳୁ ଆସିଲୁ ତ୍ରକୁଟୁରୁ ଆମେ ତଳୁ ଆସିଲୁ! ହଁ, ଉପରକୁ ଯୋଉ ଦୌଡ଼ିରେ ଯିବାଟା ବନ୍ଦ କରିଦେଇଛନ୍ତି ଆଉ!
ହଁ, ଆମକୁ ଟୋଟାଲ ମନା କଲେ ସେଠିକି ଯିବ କାଇଁ ଯିବ ବନ୍ଦ ଅଛି କଣ ଦେଖିବେ! ଆମେ ପଳେଇ ଆସିଲୁ ତାପରେ ଆସିଲି ତାପରେ ସେଠି ଆମେ ଆନନ୍ଦ ବଜାରରେ ଖା ଖାଇନୁ। ଆଉ ସେଠି ଭାତ ହେଇଥିଲା, ଡାଲ ଡାଲମା ହେଇଥିଲା, ତରକାରୀ। ତାପରେ ଲେମ୍ବୁ ଦିଅନ୍ତି! ଆଉ ସବୁ ଖାଇଲୁ ଭଲ ଶା ଭଲ ଲାଗିଲା ଶାନ୍ତି ଲାଗିଲା ସେ ଖାଇବା ବି ବଢ଼ିଆ। ସେ ଜାଗା ଟା ପୁରା ବଢିଆ ଥଣ୍ଡାରେ ସେଟି ଖାଇଲୁ ତା ପରେ ସେଠି ଖାଇଲୁ ତାପରେ ଖାଇକି ସେ ପାର୍କରେ ଟିକେ ବସିଲୁ! ବହୁତ ଭଲ ଲାଗିଲା ସେଠି ଆମକୁ
ହଁ ଆମର ତ ସେଇଠି ତ୍ରିକୁଟୁ ପାହାଟରୁ ଉପୁରୁ କୁ ତ ଯିବାକୁ ଆଉ ପର୍ ଯୋଉ ଦେଲେନି ଯୋଉ କି ଯୋଉ ଦୌ ଦୌଡିରେ ଯୋଉ ଯିବା ଯାଉ ଚନ୍ତି ସେ ଦୌଡି ବନ୍ଦ ହେଇଯାଇଛି! ଆମେ ତଳେ ଦେଖିଲୁ ପାର୍କ ଗୋଟେ ହେଇଛି ତଳେ ଦେଖିଲୁ ତଳେ ଯଉ ପାହାଡ ଗୁମ୍ଫା ଟିକେ ହେଇଛି ଦେଖିଲୁ ଏଠି ବହୁତ ମା ଙ୍କଡ଼ ମାଙ୍କଡ ପ୍ରବଳ ସେଠି ସେଠି ମାଙ୍କଡ ଗୁରା ଦେଖିଲୁ ସେଠି ସବୁ ଅଛନ୍ତି ଦେଖି ତପୋବନ ପାହାଡ ଟିକେ ଗଲୁ ଉପରକୁ ପୁରା ଦେଖିଲୁ! ନନ୍ଦନ ପାହାଡ ଅଛି ଟିକେ ଦେଖିଲୁ ଉପରକୁ ଗଲୁ ତାପରେ ବୈଦ୍ୟନାଥ ଧାମ ଦେଖିଲୁ! ଏମିତି ଆଉ ଗୋଟେ ନ ନଲାଖର ମନ୍ଦିର ଅ ଅଛି ସେଇଠି ଦେଖିଲୁ ଏମିତି ଦେଖିକି ଆଇଲୁ ଆଉ ଆଉ ଗୋଟେ ଆଶ୍ରମ ବି ଅଛି ଅ ଦେଖିଲୁ ଆଉ!
ହଁ ସେପଟେ ବଢିଆ ଦେଖିଆ ଜାଗା ବି ଅଛି ଆଉ!
ହଁ ହେଠି ବହୁତ ଭଲ ଭଲ ଜାଗା ଅଛି!
ଆଉ କେବେ ଯିବେ ବୋଲି ସେିମିତି କିଛି ପ୍ଲାନ କରିନାହାନ୍ତି ଅବିକା!
ନାଇଁ ଆଉ ତ ଯାଇନି ଆର ବର୍ଷ ଯାହା ଯାଇଥିଲି! ଆର ବର୍ଷ ଠିକ୍ ବର୍ଷେ ହେଇଗଲା ଜୁନ ମାସରେ ଯାଇଥିଲି! ଆଉ ଯାଇନି ଦେଖିଆ ଆଉ ଯଦି ଠାକୁରଙ୍କ ଡୋରି ଲାଗିଲା! ତାହେଲେ ପୁଣି ଟିକେଟ୍ କରିକି ଯିବୁ ଆଉ। ଯଦି ଆପଣ ଯିବେ ଆମେ ସାଙ୍ଗ ହେଇ ଯିବା?
ହଁ ଯିବା ଯଦି ଯିବ ଡାକିବ ଆଉ।
ହଁ ସାଙ୍ଗ ହେଇ ଯିବା ଆଉ।
ଆମେ ବି ଏବର୍ଷ ଖରା ଛୁଟି ପାଇଁ ବ୍ୟାଂଲୋର ଯାଇଥିଲୁ ସେଠି ଅ ମା ପ ମାସେ ଏକୋଇଶି ଦିନି ରହିକି ଆସିଲୁ। ଡବଲ ଗଲୁ ବାଙ୍ଗାଲୋର ମଇସୁରୁ ଉଟି ତାପରେ ସି ବିଚ ସେଠି ସେ ଗୋଟେ ଦିନ ଯାଇଥିଲୁ। ତାପରେ ମାଙ୍ଗଲୋର ଯୋଉ ମଙ୍ଗଳା ମଙ୍ଗଳା ଦେବୀ ଅଛନ୍ତି ସେଠି ଦର୍ଶନ କଲୁ ଏମିତି କେତେ ଅଛନ୍ତି। ନାଗ ଦେବତା କେତେ ପ ସବୁ ବୁଲିକିନା ଦେଖିଛୁ। ତାପରେ ଶୋଏ ଆଠ ନାଗ ମନ୍ଦିର ଅଛନ୍ତି ସେଠିକି ଯାଇଥିଲୁ। ତାପରେ ହନୁମାନ ମନ୍ଦିର ଯାଇଥିଲୁ। ଆଉ ସେ ପାଖରେ ସବୁ ହେଠି ଆ ସବୁ ଚାଷ ତ ଗୁଆ ନଡ଼ିଆ ଆଉ ଗୋଲମରିଚ। ଯୁଆଡେ ଦେଖିବ ଖାଲି ଗୁଆ ନଡ଼ିଆ ଗୋଲମରିଚ ତାପରେ ଆମେ ବାଟରେ ଗଲାବେକୁ କେରଳରେ ଖାଲି କଦଳୀ ଭର୍ତୀ କିନ୍ତ କେରଳର କଦଳୀ ଚାଷ। ସେଠି ବି ଗୁଆ କ ନଡିଆ କରୁଛନ୍ତି। ଆଉ ବୁଲାବୁଲି କଲୁ ତାପରେ ବାଟରେ ଟ୍ରେନରେ ଆମେ ଗଲାବେକୁ ଦେଖିଲୁ ସମୁଦ୍ର ବି କରେ କରେ ପଢୁଛି ସେଠି ବି ଦେଖିକି ଦେଖି ପିଲାମାନେ ଦେଖିଲେ ଖୁସି ହେଲେ। ତାପରେ ସେ ଦେଇକି ବୁଲାବୁଲି ସବୁ ସେଠି ରହିକି କରିବୁ। ଆଉ ସେଠିକାର କଣ ଆମର ଯେମିତି ପାରା ଚଢ଼େଇ ସବୁ ବୁଲୁଛନ୍ତି ଘର ଘର ଉଡୁସନ୍ ଛାତରେ ଆସିବସୁସନ୍ ସେଠି ଖାଲି ମୟୂର। ଅଗଣାରେ ଆସିକିନା ବଶୁଛନ୍ତି ନହେଲେ ଛାତ ଉପରେ। ଚାରିଆଡେ ରାସ୍ତାରେ ବି ସେମ୍ ଚାଲ ତମେ ଚାଲୁଚ ସେ ସେ ବି ସେମିତି ଚାଲିକି ଆମ ସାଙ୍ଗରେ ଯାଉଥିବେ ଆଉଥିବେ। ପୁରା ତମ ସାଙ୍ଗରେ ଯାଉଥିଵେ କିଛି ଇଏ ନୁହଁ। ଆଉ ସକାଳେ ସନ୍ଧ୍ୟାରେ ତ ତାଙ୍କ ସ୍ୱର ବହୁତ ଏତେ ସୁନ୍ଦର ଲାଗେ। ଆଉ ଆ ସେମାନେ ସବ ନଡିଆ ଗଛରେ ପ ଆସିକି ସନ୍ଧ୍ୟା ହେଲେ ବସିବେ।
ହଁ ହଚ ବାଙ୍ଗାଲୋରରେ ଭଲ ଭଲ ସବୁ ଜାଗା ଅଛି ଦେଖିବାର ନା?
ହଁ ଆଉ କୁନଟୁ ନେଷ୍ଟ ଟେସ ସେଇ ଯୋଉ ଷ୍ଟେସନ ରୁ ଆମେ ଆସିଲୁ, ସେଇଠୁ ପାଖ ହୋଉଚି ଠାକୁର ହଁ, ଆଦ ଇଏଟା ମନ୍ଦିରଟା ସେଠୁ ଆଉ ଯାଇ ବାର କିଲୋମିଟର, ତାପରେ ଆଉ ହେଇପାରିଲାନି ଯାଇନି ଆଉ ଯାଇପାଇଲୁନି
ଲ ମନ୍ଦିର ସେ ଠାକୁରଙ୍କର ଆ ଯୋଉ ବଢିଆ ମନ୍ଦିର ହେଇଚି ମୁଁ ଦେଖିଚି ଫଟ ରେ ଦେଖିଚି ବଡ଼ ଠାକୁରଙ୍କର ଭଲ ମନ୍ଦିର ହେଇଛି।
ହଁ ସେଇ ସେଇଠୁ ବାର କିଲୋମିଟର ଶେଷ ମନ୍ଦିରେ ଆମେ ଯାଇପାରିଲୁନି, ମିସ୍ କରିଦେଲୁ ଆଉ।
ହଁ ମୁଁ କିନ୍ତୁ ଫଟୋରେ ଦେଖିଚି ବିଡିଓରେ ଦେଖିଚି ବାଙ୍ଗଲୋରରେ ଅଛି।
ଭଲ ଲାଗିଲା ସବୁ ବୁଲାବୁଲି କରିକି ଖିଆ ପିଆ ସେପଟେ ଦୋସା ଫେମସ।
ଆମ ଦଶହରା ଥରେ କଟକ ଆସ, କଟକ ଆସ ଥରେ ଦଶହରା ଦେଖିଯିବାକୁ, ଦେଖିଆ
ହଁ ସେଇଠି ବେମସ ସାଙ୍ଗ ହେଇକି ଦଶହରା
ଗଲେ ବାଲିଯାତ୍ରା ବି
ହୁଁ ବାଲିଯାତ୍ରା ଦଶରା, ଦଶରା ବାଲିଯାତ୍ରା ଦେଖିବା ପାଇଁ ଆସ। ହୁଁ ଦଶହରା ବଢିଆ ହୋଉଚି। ଭିଡ ପୁରା ଗୋ ଟେ, ହଁ ଗୋଟେ ସାଇଡ ଟ୍ରାଫିକ କରିଦୋଉଚି ଗୋଟେ ସାଇଡରେ ଯିବ ଗୋଟେ ସାଇଡରେ ଆସିବ ଦଶରାରେ ମାନେ ଏତେ ଭିଡ ଯେ, ଗୋଟେ ସାଇଟ କରିଦୋଉଚି ସନ ସରକାର, ଗୋଟେ ସାଇଟ ଟ୍ରାଫିକ କରିଦୋଉଛି।
ପ୍ରବଳ ଭିଡ ହେଇଯାଉଚି ଆମର ଏଠି ଗୋଟେ ପଟେ ଗଲେ ବି, ଗୋଟେ ପଟେ ଆସିଲେ ବି ଯୋଉ ଯୋଉ ପାଖ ଯାଉଥା ଏପଟେ ବି ଯାଆମେ ଏପଟେ ବି ଯାଆମେ। ତାପରେ ରାସ୍ତା ଉପକୁ ବି ତୋରଣ ସବୁ କରିଦଉଛନ୍ତି ମେଢର ତୋରଣ ଆଉ ସେ ଆହୁରି ଫା ଜା ଲୋ ତମକୁ ଦେଖିବାକୁ ଯାଉଛନ୍ତିୁ ବୁଲିବା ତୋ ଗାଡି ରାସ୍ତା ମଝେ ରଖେଇ ଦେଇକି ସେଇଠି ଛିଡା ହେଇକି ଦେଖି ତାରଟ ଜାମ୍ ହେଇଯାଉଚି ଆମେ ସେଥିପାଇଁ ରାତିରେ ଦେଖି କଣ ନାଇଟ ଫାଇଟି ଉଁ ଭଲ ଲାଗେ ଦେଖିବା ପାଇଁ। ଆମେ ଦିନରେ ଯାଇକି ବୁଲାବୁଲି କନା ଦେଖିଦେଇକି ଆସୁ ଥାପି ଦିନରେ ଭିଡ଼ ହୁଏ ଆମ ଦିନରେ ବୁଲିକି ଦେଖିକି ଆସୁ।
ଆମର ଏଠି ତୋରଣ ଟିକେ ଅଳ୍ପ ହୋଉଚି ଲାଇଟ୍ ଗେଟ୍ ଗୁରା ବହୁତ ହୋଉଚି ଆଉ ମେଢ ଆମର ଏଠି ଚାନ୍ଦି ମେଢ ବିେଷତଃ ଏଠି ସବୁଠୁ ବିଶେଷତଃ ଭଲ ହୋଉଛି ଚାନ୍ଦି ମେଢ ଆମର ସ ରେସିଟା ଚାନ୍ଦି ମେଡ଼ ସୁନା ମୁକୁଟ ବି କରନ୍ତି ଆଉ ବେଶୀ ସବୁଠୁ ବେଶ ବିଶେଷତ ହୋଉଚି ଆମର ଡ୍ରେସ ହୁଏ କପଡା ନୂଆ ଡ୍ରେସ ନୂଆ କପଡା ସବୁ ଶାଢୀ ଡ୍ରେସ ସବୁ ନୂଆ ଉଁ କପଡା ସବୁ ସମସ୍ ତେ କରିବେ ଗରେ ଗରେ ନାଇଁ ଦଶହରାରେ ସମସ୍ତେ ନୂଆ ବସ୍ତ୍ର କରିବେ ଦୁର୍ଗାଷ୍ଟମୀ ରେ ପୂଜା କରିବେ ଶାଢ଼ୀ ଆଉ ଦୁର୍ଗା ଅଷ୍ଟମୀରେ ସବୁ ପିଠ ପୁରା ଭିଡ ଆଉ କଖାରୁ ପାଣି କଖାରୁ ଛେଦ ପଡିବ ସବୁ ବଢିଆ ସେ ହୁଏ ଅଷ୍ଟମୀ ଦିନ ଦଶମୀ ଦିନ ବିଜୟା ଦଶମୀ ଦିନ ମୋର ଏଠି ବଙ୍ଗାଳୀ ଅଛନ୍ତି ବିଜୟା ଦଶମୀ ଦିନ ଭଷାଣିିକ କରିଦିଅନ୍ତି ଆଉ ବାକି ସବୁ ଭସାଣି ଉମ୍‌ ପ୍ରଶେସନ ବି ହେଦିନ ହୁଏ ଭସାଣି ଦିନ ଆଉପ ଆଉ ସବୁ ପ୍ରଶନ ହୁଏ ଏବଂ ବିସର୍ଜନ ଦେବୀ ଗୋଡା ପାଖରେ ହୁଏ ଆଉ ଏମିତି ସବୁ ହୁଏ ତାପରେ ମା ଟିକେ ଗଣ୍ଡଗୋଳ ଫୁଣ୍ଡଳ ବି ହେଇଯାଏ ଆଉ।
ହଁ ଏ ହୁଏ। ଭଲ ପୂଜା କରନ୍ତି ତାପରେ ପ୍ରସାଦ ସେବନ ପାଇଁ ବି ସବୁଦିନେ ପ୍ରସାଦ ହୁଏ ବି ସେବନ କରିବା ପାଇଁ ଡାକନ୍ତି ନାଏ ଆ ଅସ ଦୁର୍ଗା ଅଷ୍ଟମୀ ଦିନ ଟିକେ ମା ଙ୍କର ପେସ ଭଲସେ ପୂଜାଟା ହୁଏ ମାଙ୍କ ପୂଜାଟା। ସେଦିନ ଆଉ ଆମେ ପୂଜା କରିଆକୁ ଯାଉ ତାପରେ ମାଆଙ୍କର ଯେ ଇଏ ବଳି। ପୂଜା ହୁଏ ଏ ଭଲ ହୁଏ। ଆଉ ସେ ଯୋଉ ତା ସନ୍ଧ୍ୟାରେ ତାପରେ ଭଜନ ସନ୍ଧ୍ୟା ନହେଲେ ମେଲୋଡି ଗୀତ। ସବୁ ବାହାରୁ ଆସନ୍ତି। ତାପରେ ସ ତାପରେ ଉଁ ଦାଣ୍ଡିଆ ଖେଳ ହୁଏ ସବୁ ଯାଆନ୍ତି ପିଲାମାନେ ଯେ ଆମର।
ଏଠି ବି ଆମେ ସବୁ ପୀଠରେ ମେଲୋଡି ବା ସବୁ ପୀଠରେ ମେଲଡି ଚାଲିଥିବ।
ହଁ ହଉ ତାହେଲେ ଆଉ କେତବଳେ କଥା ହବା ଆଉ।
ହଁ ହଁ।